ହ୍ୟାଲୋ।
ହ୍ୟାଲୋ ଆଜ୍ଞା ନମସ୍କାର।
ଆଉ ଭଲ ଅଛନ୍ତି? କିଛି ନାଇଁ ବସିଥିଲି ଆଜ୍ଞା ସବୁ କାମ ସରିଲେ ଭଲ ଅ ଆଛ।
ଆଜ୍ଞା ଖଆପଆ କଲଣି?
ନା ସରିନି ଖାଇବା ଆପଣ ଖାଇ ସାରିଲେ।
ନା ବାବା ଆସିଲେ ସବୁ ମିଶିକି ଖାଇବ ଆଉ
ହଉ ହଉ।
ହୁଁ।
ଆଉ କଣ କରିଥିଲେ କି?
କଣ କହିଲେ?
କଣ କରୁଥିଲେ କି ଆଉ?
ନା କିଛି ନହିଁ ବାସ ବସିଥିଲି ଘର କାମ ଦାମ ଟିକେ କରିଚାରିକି ଏବେ କଥା ହେଉଛି। ଆଉ ଆପଣଙ୍କ ଏମ୍ କଣ?
ହଁ ଏମଟା ଏବେ ତ ମୋର ଛୋଟ ବ ଯୋଉ ଚଏସ୍ ଟା ଥିଲା ବିଜନେସ ଟା ମୁଁ ସେଇଟା ଚଳଉଛି ଏବେ। ଏବେ ଆମ ମୋ ବାପାଙ୍କ ଯୋଉ ବିଜନେସା ଥିଲା ମୁଁ ତାକୁ ଚଳୁଛି ଆଉ ନେକ୍ସ ଇୟର ମୁଁ ଭାବିଛି ମୁଁ ନିଜେ ଆଉ ଗୋଟେ କିଛି ବିଜନେସ୍ ପ୍ଲାନ ରେ ବସେଇି ଷ୍ଟାର୍ଟ କରିବା ପାଇଁ ଆଉ ଆପଣ କଣ କରୁଛନ୍ତି କି ଏବେ?
ମୋର ଏବେ ମାନେ ପ୍ଲସ୍ ଥ୍ରୀ ଚାଲିଛି।
ଓ ହୋ କୋଉ ଇୟର ହେଲା କି ଏବେ?
ପାଷ୍ଟଟିୟାର।
ଓ ହୋ ଆପଣ ରସେଣ୍ଟଲି ଏବେ। ଇଟ୍ ପ୍ଲସ୍ ଟୁ କ୍ଲିୟର ହେଇଛନ୍ତି ତାହାଲେ
ଆଜ୍ଞା। ଆଉ ଏବେ ଯୋଉ ମାନେ ଗଛ ଫଛ କଟା ହଉଛି ତ ଆପଣ ସେ ବିଷୟରେ କଣ କହିବାକୁ ଚାହିଁବେ ମାନେ ଯେଉଁ ମାତ୍ରାରେ ଗରମ ବଢ଼ି ଚାଲିଛି। ଲାଇନ୍ ବି ବହୁତ କଟ ହଉଛି।
ସେଇଟା ଆମ ଦେଶର ବିଶେଷ ମାନେ ଗୋଟେ ପ୍ରୋବ୍ଲେମ ବେଶୀ ବଡ ପ୍ରୋବ୍ଲେମ ଦେଖା ଯାଉଛି ଆଉ ଆଗକୁ ବି ସେଟା ବେଶୀ ପ୍ରୋବ୍ଲେମ କ୍ରିଏଟ କର ଆମ ଭିତରେ କାହିଁକି ନା। ଗଛ ଆମକୁ ଅକ୍ସିଜେନ ଦଉଛି ସେଟାକୁ ଆମେ ଏତେ ପରିମାଣରେ ଗଛ କାଟୁଛନ୍ତି କି?
ସବୁଦିନ ଗୋଟେ ଗୋଟେ ଗଛ ଲଗେଇବା କଥା ମୋ ମତରେ।
ହଁ।
ଆପଣ ଗଛ ଲଗେଇଛନ୍ତି?
ହଁ ଲଗେଇଛି।
ଓ ହୋ। ବହୁତ ଗରମ ହଉଛି ଆଜିକାଲି ଗଛ ତ ନିହାତି ଲଗେଇବା ଦରକାର।
ଗଛ ଲଗେଇବା ଜାଗାରେ ଲୋକ କାଟୁଛନ୍ତି ତାକୁ। ସେଥିପାଇଁ ଯୋଉ ଆମ ହଁ ଯୋଉ ଗ୍ଲୋବାଲ ୱାର୍ମିଂ। ଟା ରହିଛି ସେଇଟା ବେଶୀ ବଢି ଚାଲିଛି ଆଉ
ହଁ। ବାଟରେ ଯୋଉମାନେେ ବି ଯାଉଛନ୍ତି ଆଗରୁ ତ ଗଛ ଥିଲା ବୋଲି ଟିକେ ଛାଇ ରେ ବସି ଲୋକମାନେ ଜାଗା ପାଉଥିଲେ ଏବେ ପ ପିଚୁ ରୋଡ ହେ ଡ ମାନେ ବହୁତ ହେଇଗଲାଣି ଗଛ ବି ଆଉ ପାଉନାହାନ୍ତି। ଚାରିଆଡ଼େ ଖାଲି
ହଁ। ଏବେ ଗଛ କାଟିକି ଲୋକ ବିଲ୍ଡିଙ୍ଗ ଗୁଡା ବନଉଛନ୍ତି ତାପରେ ବଡ ବଡ ଇଣ୍ଡଷ୍ଟ୍ରିଜ ଗୁଡା ହଉଛି।
ହଁ ତ ଗଛ ପ୍ରାୟ କମ ଜାଗା ଗାଁ ମାନଙ୍କରେ ଦେଖିବାକୁ କୁ ମିଳେ
ଏବେ ଗାଁ ଗାଁ ମାନଙ୍କରେ ବି ଏତେ ନାହିଁ ଗଛ ଆଉ କାହିଁକି ନା ଗାଁ ସବୁ ବି ଏବେ ଧୀରେ ଧୀରେ ଯୋଉ ଡେଭଲପମେଣ୍ଟ ଆଡକୁ ଚାଲିଛି ଚାଲିଆ ମାାର ଚାଲି ସମସ୍ତେ
ଆପଣ ବି ନୋଟିସ୍ କରିଥିବେ ମାନେ ଏଠି ଯେତିକି ଗରମ ହଉଛି ଗାଁ ରେ ଟିକେ ଥଣ୍ଡା ଲାଗୁଛି ଜି ଗାଁ ରେ ଅଧିକ ଗାଡି ମଟର ନୁହଁ ଗାଁ ଲୋକ ଚାଲିକି ପ୍ରାୟ ଯିବା ଆସିବା କରନ୍ତି । ମାନେ ସେମାନେ ଚାଲିବା ଟିକେ ଅଧିକ ଶିଖିଛନ୍ତି ଆମେ କଣ ଗୋଟେ ଦି କିଲୋମିଟର ଚାଲୁ ଚାଲୁ ଆମ ଗୋଡ଼ ପୁରା କାଟୁଛି ଆଗରୁ ଲୋକ ପୁରା ଦଶ କିଲୋମିଟର ଚାଲି ଚାଲି ଯାଉଥି ଲେ ମୋ ଜେଜେବାପ ଜେଜେବାଙ୍କ କଥା ତ ମୁଁ ଶୁଣୁଛି ସେମାନେ ପୁରା ଦଶ କିଲୋମିଟର ଚାଲୁଥିଲେ ଏବେ ତ ବହୁତ ଲୋକ ଗାଡି, ମାନେ ୟୁଜ କଲେଣି
ହଁ ଏବେ ଗୋଟେ ଗୋଟେ ଲୋକ ଗାଡିରେ ଦଶ କିଲୋମିଟର ଗଲେ ଥକି ଯାଉଛନ୍ତି
ଏବେ ତ ମାନେ ଯୋଉଠିକି ସାଇକେଲ ଦରକାର ଥିବ ସେଠି ଗାଡି ନେଇକି ଯାଉଛନ୍ତି ସୋପ କରିବା ପାଇଁ ବି ତ ଗାଡିରେ ସେ ଯୋଉ ଧୂଆଁ ବାହାରୁିଛି ଆହୁରି ପଲ୍ୟୁସନ ହଉଛି
ହୁଁ ଏବେ ପାଖ ଦୋକାନ କୁ ଗଲେ ବି ଲୋକ ସେଟା ଗାଡି ୟୁଜ କରୁଛନ୍ତି
ହଁ ମାନେ ଗାଡି ବି ଯେମିତିଆ ଦରକାର ସେମିତିଆ ବି ଗୋଟେ ଗୋଟେ କିଣୁନାହାନ୍ତି ପୁରା କିଣୁଛନ୍ତି ଗାଡିରେ ଜଣେ ବସି ବସି ହେଲା ବାଲା ଆଗରୁ ଯେମିତି ଗାଡି ଥିଲା ଗୋଟେ ଗାଡିରେ ଚାରି ପାଞ୍ଚ ଜଣ ବସି ଥିଲେ ଏବେ ଏମିତିଆ ଗାଡି ଗୋଟେ ଗାଡିରେ ଦି ଜଣ ରୁ ଅଧିକ ବସି ହେବେନି ମାନେ ବାଇକ୍ କଥା କହୁଛି ।
ଏବେ ଦେଖନ୍ତୁ ସରକାର ର ଯୋଉ ପବ୍ଲିକ ଟ୍ରାନ୍ସପୋର୍ଟ ରହିଲା ଲୋକ ତାକୁ ଏତେ ୟୁଜ କରୁନାହାନ୍ତି।
ଆଜ୍ଞା।
ସେଟା ୟୁଜ୍ କଲେ ନା ଆମ ଗାଡି ଗାଡି ମାତ୍ରା ଟା ଟିକେ କମିଯିବ। ରାସ୍ତାରେ
ଆପଣଙ୍କ ଆଡେ ଆଜି ପାଗ କେମିତି ଥିଲା, ମାନେ ଖରା ଥିଲା ନା ବର୍ଷା ହଉଥିଲା ।
ନା ଖରାଟା ଅଛି କଣ୍ଟିନ୍ୟୁସଲି ବର୍ଷା ଟା ହଉନି ଟୋଟାଲି
ବର୍ଷା ହେଲେ ବି ରାତିକୁ ଆହୁରି ଗୁଳିୁ ଗୁଳି ଲାଗୁଛି ।
ହଁ।
ଏମିତି ଗୋଟେ ମାନେ ବର୍ଷା ହୁଅନ୍ତା, ଯେତେବେଳେ କୁଆ ପଥରକାା ପଡନ୍ତା । ଗାଁ ମାନଙ୍କରେ କେମିତି କୁଆ ପଥର ପଡେ, ବର୍ଷା ହେଲେ ଏଠି ତ ପଡୁନି । ଏଠି ଥରେ ପଡିଥିଲା, ମୁଁ ଦେଖିଥିଲି ।
ଆମ ଜୁମେ ମେ ଏପ୍ରିଲ ମେ ଆଡେ ସେ କୁଆ ପଥର ଟା ବର୍ଷା ହେଇଥିଲା ଦି ଥର ହେଇଥିଲା ଏଠି ଆଉ ତାପରେ ହଁ
ଆପଣ କେବେ, ଆପଣ କେବେ କୁଆପଥର ଗୋଟେଇ ଖାଇଛନ୍ତି।
ନା ଖାଇନହିଁ ତାକୁ ହାତ ତ ଧରିକି ଦେଖିଛି ଖାଇନି ତାକୁ।
ମୁଁ ଯଦି ଆମ ମାନେ ଅସନ ଜାଗାରେ ପଡୁନଥିବ, ଭଲ ଜାଗାରେ ପଢୁ ଥିବ ମୁଁ ତାକୁ ଗୋଟେଇକି ଆଣିକି ଧୋଇବି, ତାପରେ ଯାଇି ଖାଇଦିଏ ସେଇ ତାର ମାନେ ସେଇଟା ଖାଇବାର ଟେଷ୍ଟ ଗୋଟେ ଅଲଗା ।
ହୁଁ।
ଆପଣଙ୍କୁ କେବେ ଖାଇବେ ଦେଖିବେ, ଭଲ ଲାଗିବ ମାନେ ମାଟି ଜାଗାରେ ପଡିଥିବ, ଯଦି ଖାଇବେନି। ଯଦି ସିମେଣ୍ଟ ଉପରେ ପଡିଥିବ କି ମାର୍ବଲ ଉପରେ ପଡିଥିବ ଖାଇଦେବେ ।
ଜାଗାରେ ଥିଲେ
ମୁଁ ତ ତଥାପି ଯଦି ମାର୍ବଲ ଉପରେ ପଡିଥିବ କି ଅଲଗା ଭଲ ଜାଗାରେ ପଡିଥିବ ଧୋଇକି ଆଣି ଖାଇବି ତଥାପି ମୁଁ ମୋ ମାମା ପାଟି କରନ୍ତି ମୁଁ ତ ଖାଇ ଦେଇଥିବି, ଗାଳିଟା ଖାଲି ଶୁଣେ ଆଉ
ଧୁ ଧୁ ମେି ଯତି ହ
ହଁ ଯଦି ବଡ ପର୍ବତରେ ଥିବା ମେଳ୍ଟ୍ ହବନି ଛୋଟିଆଟେ ଥିବା ମେଳ୍ଟ୍ ହେଇଯିବ ସହଜରେ ବଡରେ ଥିଲେ ମେଲ୍ଠ ହେଲା ଭିତରେ ଖାଇ ଦେଇଥିବା
ହଁ।
ତ ମାମାଙ୍କ ଠାରୁ ଗାଳି ଷ୍ଟାର୍ଟ ହେଇଯିବ ଆଉ କଣ ପାଇଁ ଖାଇଲୁ ଦେହ ଖରାପ ହବ କାଇଁ ଖାଉଛି।
କାହିଁକି ସେଠି ବେଶୀ ମାନେ ପଲ୍ୟୁସନ ଅଛି ଗ୍ଲୋବାଲ ଯୋଉ ହଉଛି, ବାହାର ଯୋଉ ପଲ୍ୟୁସନ ଟା ସେଇଟା ଅଛି ସେଥିପାଇଁ ଘରେ ଗାଲି କରନ୍ତି ଆପଣଙ୍କୁ ଆଉ
ହଁ ମୋର ବି ଦେହ ଖରାପ ହୁଏ, ଇନଫେକ୍ସନ ଦେହ ମୋର
ହଁ।
ସେ ଜର ହେଇ ଯାଏ । ସେଥିପାଇଁ ବି ଘରେ ସିରିଅସ ଅଛନ୍ତି, ଗାଳି କରୁଛନ୍ତି ଆଉ।
ହଁ ହୋ।
ଏବେ ଯୋଉ ଏତେ ଜୋରରେ ଗରମ ହଉଛି । କଣ କହିଲେ?
ନେକ୍ଷ୍ଟ ଟାଇମରୁ ସେଇଟା ଆଭଏଡ୍ କରିବ, ଆଉ।
ମୁଁ କେଜାଣି ମୁଁ ନିଜେ ବି ଜାଣିନି ମନେ ହବ ଯଦି ପୁଣି ଖାଇବି କୁଆପଥର
ହୁଁ ହୁଁ। ଦେହ ଯଦି ଖରାପ ହଉଛି ତାକୁ କହିଁ ୟୁଜ କରିବା, ତାକୁଭଏଡ କରିବା
ଏମିତିରେ ତ ଦେହ ଖରାପ ହଉଛି, ତ ସେଇ ଗୋଟା ଖାଇଦେଲେ କ ଆହୁରି ଖରାପ ହବ ସେଇଆ ଭାବି ଖାଇଦଉଛି ଆଉ
ଏବେ ଯୋଉ ଗରମ ହଉଛି, ସେ ଗରମ ରୁ ବି ଦେହ ସବୁ ଖରାପ ହଉଛି ।
ଏତେ ଜୋରେ ବର୍ଷା ହଉଛି କିନ୍ତୁ ତାପରେ ସକାଳକୁୁ ଟିକେ ମେ ଘୁଆ ପାଗ ନଦେଇକି ସେଇ ଖରା ପାଗ ଦଉଛି ଗୁଳୁ ଗୁଳୁ ପ୍ରବଳ ହଉଛି। କାଲି ପରଦିନ ଗଟେ ଦିନ ସାରା ମେଘ ପାାଗ ଦେଇଥିଲା ଆଜି ପୁରା ମାନେ ଏତେ ଜୋରେ ଖରା ଅଣ୍ଡା ସିଝିଯିବ। ତାଳେ
ହଁ କାଲି କାଲି ମେଘୁଆ ପାଗଟା ହେଇଥିଲା ଆଜି ପ୍ରବଳ ଖରା ହେଇଛି ପୁରା।
ବହୁତ ଖରା ସକାଳୁ ସକାଳୁ ଖରା ପୁଣି ଦିହି ପର ଯାକ ତାଠୁ ଖରା ମାନେ ଉଣ୍ଡି ହଉନି ରାସ୍ତାରେ ଚାଲି ହଉନି।
ଏବେ ଲୋକ ଏସି ଗୁଡା ବି ସମସ୍ତେ ନିଶ୍ଚୟ ଭାବରେ ୟୁଜ କରୁଛନ୍ତି ତା ସେଇଥିରୁ ବି ଆମ ପଲ୍ୟୁସନ ହଉଛି।
ଏସିି ସିନା ଥଣ୍ଡା ପବନ ପାଉଛନ୍ତି। ସେଇଟାରେ ଯୋଉ ପଛପଟେ ଗୋଟେ ଫ୍ୟାନ୍ ଲାଗିଥାଏ ସେଇଥିରୁ ଗରମ ପବ ବାହାରକୁ ଯାଏ।
ବାହାରେ ଆଉ ପ୍ରୋବ୍ଲେମ ହଉଛି ସେଟା ବାହାରେ
ହଁ ଏବେ ବି ଯୋଉ ଇଏ ହୁଏ ବହୁତ ଗରମ ବି ହଉଛି ନା?
ଆପଣଙ୍କ ପାଖରେ କଣେ ସାଉଣ୍ଡ ଶୁଭୁଛି ଆପଣ ଟିକେ ଦୂରକୁ ଆସନ୍ତୁ ନହେଲେ।
ହଉ ହଉ ଆସିଲି।
ଆଜ୍ଞା।
ହଁ।
ହ
ଆଉ କୁହନ୍ତୁ ଆପଣ କଣ କହିବେ ଯୋଉ ଗଛ କାଟିବା ଏମିତି
ମୋ ମତରେ ଗଛ ଅଧିକ ରୁ ଅଧିକ ଲଗେଇବା ଦରକାର ଆମ ଘର ପାଖି ଥିରେ ମୁଁ ଗଛ ଲଗେଇଛି ଆଗରୁ ସ୍କୁଲରେ ବି ଲଗଉଥିଲି।
ହୁଁ
ଗଛ ଯେତେ ମାନେ କମ କାଟିବା ତ ମାନେ ଦରକାର ହବ ଅଭିଅସଲି। ନ କାଟିଲେ ଲୋକ ବି ଘର ଗୋଟେ ଗୋଟେ କରିବେ କିନ୍ତୁ ଏତେ ବି କାଟିବା କଥା ନୁହଁ ଯେତ୍ ଏତିକି ମାତ୍ର କାଟିବା କଥା କାଟିବେ।
ନା ଏବେ ଲୋକ କାଟିଲେ ଗଛ କାଟିଲେ ଏଁ ଗୋଟେ ଗଛ କାଟିଲେ ମାନେ ତା ଜାଗାରେ ଦିଟା ଗଛ ଲଗେଇବା ଦରକାର।
ଯଦି ଗୋଟେ ଗୋଟେ କାଟୁଛନ୍ତି ତାହେଲେ ମୋ ମତେ ଦଶଟା ଗଛ ଲଗେଇବା କ ଥା କାରଣ ସେଇଗୁଡା ପୁଣି ବଢିକି କେତେ ବର୍ଷ ବଡ ବଡ ଗଛ ହେଇଥିବ ସେ କେତେ ବଡ ଗ ଗଛ କ ମୋଟା ଗଛକୁ କାଟି ଦଉଛନ୍ତି ତ ଗୋଟେ ଗଛ ଲଗେଇଲେ କଣ ହବ ଦଶ ଗଛ ଲଗେଇିବା କଥା।
କାହିଁକି ନା ଦେଖନ୍ତୁ ଗୋଟେ ଗଛ ଲଗେଇଲେ ସେ ଗୋଟେ ଗଛ ବଞ୍ଚିବନି।
ଏବେ ଯୋଉ ଆଜବେଷ୍ଟ ଘରେ ଲୋକମାନେ ରହୁଥିବେ ସେମାନଙ୍କ ପାଇଁ ଆହୁରି ଗରମ ଯୋଉ ମାନଙ୍କର ଏସି ଲାଗି ଯାଇଛି ଚଳିବ ଆଉ ଯୋଉମାନେ ଆଷ୍ଟ ଘରେ ମାନେ ବିନା ଏସି ରେ ରହୁଥିବେ ବହୁତ ଗରମ ଗାଁ ମାନଙ୍କରେ ତ ଛା ତ ଘର ଚଳିବ ଲାଇନ ବି ଗାଁ ମାନଙ୍କରେ ଯୋଉ କଟିଯାଏ ତ ସେମାନଙ୍କର ଲାଇନ କଟିଗଲେ ବି ଚଳେଇ ସତ ତ ଘର ଆଉ ଯଦି ସହର ଲାଇନ କଟିବ ଆଜବେଷ୍ଟ ଘରେ ଜୀବନ
ହଁ ସେଇଟା ପ୍ରୋବ୍ଲେମ ଆର ବେଶୀ
ବହୁତ ଗରମ
ଏ ବର୍ଷ ତ ବେଶୀ
ଆଉ ଦି ତିନି ବର୍ଷ ପରେ ମାନେ ଗ ଛଉ ନଥିବ ଖାଲି ଚାରିଆଡେ ବିଲ୍ଡିଂ ଆଉ ଇଣ୍ଡଷ୍ଟ୍ରି ଗୁଡା। ତାପରେ ଆଉ କିଛି ନଥିବ ସବୁ ଯାକ ଏମିତି ଥିବ।
ହଁ।
ଆଉ ଆଉ ଯୋଉ ଯେତିକି କାଁ ଫା ଗଛ ଦେଖା ଯାଉଛି। ସେତିକି ବି ଜଣା ପଡିବନି, ଆମ ପରପିଢି ବେଳକୁ।
ହଁ। ହଉ ଠିକ୍ ଅଛି ରଖୁଛି ଆଜ୍ଞା। ଆପଣଙ୍କ ସାଙ୍ଗରେ କଥା ହେଇକି ଭଲ ଲାଗିଲା। ଠିକ୍ ଅଛି।ହଁ ରହିଲ।